ବସଚି।
ଇଁ ହା।
ରୋଷେଇ ବାସ କରୁବି ଏଁ ବା ଏଁ ଯାଉଚି ଯିବି କରିବି। ଏ ଭାତ। ଆଉ ଭାତ ଡାଲି। ଇଁ ଆଉ ଆଉ ଗୋଟେ ମିକ୍ସି ସି ତରକାରୀଟେ କରିବି ସବୁ ପ୍ରକାର ପନିପରିବା ଉଁ ପକେଇକି ଗୋଟେ ତରକାରୀଟେ କରିବି। ଆଉ ପୋଟଳ ଉଁ ପୋଟଳକୁ କାଟିକି ତାକୁ ଛାଣିକି ତାକୁ ଗୋଟେ ଏ ମସଲା ଦେଇକି ବିଭିନ୍ନ ପ୍ରକାର ମସଲା ଦେଇକି ଟିକେ ଯୁକ୍ ଯୁକିଆ କରିକି କରିବି ଆଉ। ଉଁ ପୋଇ ରଖିଚି ପୋଇ ରାଇ। ପୋଇକି କଣ ନା ତାକୁ ଉଁ ଉଁ ଟିକେ ତାର ଇଏ ଅଂଶ ଛଡେଇ ଦେଇକି ଇଏ ଯୋଉ ତାର ଥିବ ଯୋଉ ଚୋ ପା ଟା ଚୋପା ଟା ଟିକେ ଛଡେଇ ଦେଇକି ଛୋଟ ଛୋଟ କରିକି କାଟିବି। ତାପରେ ଉଁ ଏଲେ ଦିଟା ଖଣ୍ଡେ ଆଳୁ ପକେଇବି। ସୋରିଷ ଜିରା। ଆଉ ଉଁ ଉଁ କିଛି ମାନେ ଅଳ୍ପ ପରିମାଣରେ ରସୁଣ। ତାକୁ ବାଟିବି। ତାକୁ ବାଟିକି କଣ କ କଡେଇ ଟା ବସେଇବି କଡେଇ ବସେଇକି ତାକୁ ତେଲ। ହଁଆ ତେଲ ପକେଇବି ତାପରେ ତେଲ ତାଟିଗଲାଠୁ ଜିରା। ଆଉ ଗୋଟେ କଞ୍ଚା ଲଙ୍କା ଆଉ ପିଆଜ। କଟା ତାକୁ ଉଁ ପକେଇକି ତାକୁ ତାତି ଯାଇଥିବ। ଏ ଆଇ ଥିଲେ ସିଏ କଣ ନା। ତାକୁ ମସଲାକୁ ଟିକେ ପୋଇକି ତାକୁ ଭାଜି ଦେଇକି ରଖିଥିବି କାରଣ ପୋଇଟା ହଉଚି ଲାଳ। ତେଣୁ ତାକୁ ଭାଜି ଦେଇକି ତେଲରେ ଭାଜି ଦେଇକି ରଖିଦେଲେ ସିଏ ହଉଚି ପୁରା ଆ ଭ ଭଲ ହେଇଯିବ ଆଉ ଲାଳ ହବନି। କରିଦେଇ ଭାଜି ଦେଇକି ରଖିଦେଇଥିଲି। ତାପରେ ମସଲା ହେଇ ଆସିଲାଠୁ ଟମା ଟ ଗୋଟେ ପକେଇବି ମସଲା ହେଇ ଆସିଲାଠୁ। ହଁଅ ତାକୁ ପକେଇଦେବି। ତାକୁ ପକେଇ ଦେଇକି ଅଳ୍ପ ଟିକେ ପାଣି ଦେଇଦେବି ପାଣି ସିଏ ସିଜିଇ ଗଲେ ମଝିରେ ମଝିରେ ଦେଖୁଥିବି ସିଏ ସିଝିଗଲାଠୁ ତାକୁଉ ଉ ବାହାର କରିଦେବି ଆଉ। ଆମର ଆଜି ଏତିକି ରୋଷେଇ ତମର କଣ?
ହଁ ହଁ ହଁ ମ ସକାଳେ ତ ଆ ଟିଫିନି କରା ହେଲା ଖାଇକିନା ସେ ଗଲେ। ତାପରେ ମୁଁ ବାଇଗଣ ଟମାଟୋ ତେଲରେ ଭାଜିଦେଲି ଆଳୁ ସିଜେଇ ଦେଲି ଶାଗ ଭାଜିଦେଲି ପଖାଳ ଖାଇଦେଇ ଖାଲି ମୁଁ କରିବି ଅଛି ବନ୍ଧାକୋବି କାଟିକି ଭାଜିବି। ଡାଲି ହେଇଚି ଆଉ ମୁଁ କଲି ତରକାରୀ ସବୁ ଆଣିଚନ୍ତି ପନିପରିବା ଆଣିଚନ୍ତି ଉଁ କାଲି ହାଟ ଥିଲା।
ଆଃ
ତରକାରି ଭିତରେ ସୋଲା ଡାଲି। ମଟର ତାପରେ ମିଲ୍ ମିକର, ବଡ଼ି ଆଉ ପଣସ ମଞ୍ଜି, ଛୁଇଁ ଆଉ ବାଇଗଣ, ଆଳୁ ହେଟୁ ଝୁଡଙ୍ଗ, ବି-ନି, ଗୁଆଁର ଆଉ ଭାଉ ଟମାଟ ସେଟା କଣ ଅମୃତଭଣ୍ଡା ଆଉ ବୋଇତି କଖାରୁ ତ ମିଶେଇକିନା ତାକୁ ଗୋଟେ ମସଲା ବାଟି ଦେଇଚି ଅଦା ରସୁଣ ବ ଜିରା ଲଙ୍କା ଗୁଁ- ଏ ଯଉ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ମିଟ୍ ମସଲା ଚିକେନ୍ ମସଲା ଇନ୍ତି ସବୁ ଦେଇକିନା ତାକୁ ଗୋଟେ ତରକାରୀ ଟେ ହବ। ଆଉ ପାପଡ ଅଛି ଛାଣିବି। ଉଁ -କଲରା ଚିପ୍ସ୍ ବି କରିବି ସେଥିରେ ବାଇଗଣ ଦି ଟା ବି ଛାଣିଦେବି। ବି ଆଉ ବା ଖଟା ଟିକେ କରିବି ଆଉ। ସେ ଆସିବେ ଦିଟା ସାଢେ ଦିଟା ବଳକୁ ଆସିଲାଠୁ ହେଟୁ ଖାଇବୁ ଆଉ। ସକାଳୁ ପଖାଳ ଖିଆ ହେଇଚି ଏଗାରଟା ବଳକୁ ପଖାଳ ଖିଆ ହେଇଚି ଏଇନା ଖାଇଲା ବେଳକୁ ପୁଣି ସାଢେ ଦିଟା ତିନିଟା ବାଜିଯିବ ଆଉ।
ହୁଁ ଏଇ ଯୋଉ ମତେ ପଚାରନ୍ତୁ କଣ?
ତମର ଚାଷ ବାସ ସବୁ କେମିତି କଣ?
ଚାଷ ଆମର ତ କା- ବହୁତ୍ ପ୍ରବଳ ଜୋର୍ ରେ ଖରା ହଉଚି। ଖରା ହଉଚି ଯେ ଆମର ଧାନ ଆମେ କଣ କରୁଚୁ ନା ଚା- ଧାନ ବିଲ ସବୁ ଚାଷ ହେଇଯାଇଚି ସେରା ପ କେବୁ ତଳି ବୋଲିକି କାଲି ଟିକେ ନାକୁ ବର୍ଷା ହେଇଚି। କାଲି ଟିକେ ବର୍ଷା ହେଇଚି ତାପରେ କଣ କନ ଚାଷ କରାହେଇକି ଗା -ଗୁ ଦିଥର ଚାଷ କରା ହେଇକି ତ କାଲି ଟୁଲୁ ନେଇକି ତାକୁ କଣ କରିଚନ୍ତି ନା ପାଣି ମଡେଇଚନ୍ତି ପାଣି ମଡେଇକି ଧାନ ଦି ବସ୍ତା ପକେଇଚନ୍ତି। ଏ ଦି ବସ୍ତା ପକେଇଦେଇ ଯୋଗକୁ କଣ ହେଲା ନା କାଲି ଟିକେ ବର୍ଷା ହେଇଗଲା। ପାଣି ଶୁଖି ନଥିଲା ଆଉ ଟିକିଏ ପାଣି ହେଇଯାଇଚି। ହଁ -ଉଁ -ସେଇଥିରେ ଗଜା ହେଇଯିବ ଆଉ। ଆମେ ଚିନ୍ତା କରୁଥିଲୁ ଯେ ଯଦି ନହବ ଏଇ ଖରଡିରେ ଯଦି ଏ ଗଛ ତ ଉଠିଯିବ ଉଠିଯିବ ପାଣି ତ ନଦେ ନହେଲେ ଉଁ ମରିଯିବ ନା ସବୁ ଗଜାଗଡା। ସେଥିପାଇଁ ପାଣି ଟିକେ ହେଇଛି ଦେଖିବା ପୁଣି ଆଉ ଦି ଚାରି ଦିନି ଗଲେ ଯଦି ବିଲରୁ ପାଣି ଟାଣି ନେଇଯାଇଥିବ। ତାପରେ ପୁଣି ଟୁଲୁ ନେଇକି ପକେଇବା ଆଉ। ହୁଁ ପାଣି ଦେବେ ଆମର ତ ଏପଟେ ପାଣିର ସେମିତି କିଛି ନାହିଁ। ପାଣି ସେ ପାଣି ନାଳରୁ ଯାହା ପାଣି ଯାଇଛି ତାକୁ ଟୁଲୁ ଲଗେଇକି ପାଣି ଯାହା ଆଣନ୍ତି। ଆଉ ସରକାର ତରଫରୁ ଗୋଟେ ଦେଇଛି ଗୋଟେ ପଏଣ୍ଟ୍ ଯେ ସେଥିରେ ତ କୋଉଠି ନାଳ ନର୍ଦ୍ଦମା ତ ପାଣି ଶୁଖିଗଲାଣି। ଲିଫ୍ଟ୍ ପଏଣ୍ଟ ଲିଫ୍ଟ୍ ପଏଣ୍ଟ ଯେ ସେଟା କେମିତି କଣ ହଉ। ଚି ତା ତାକୁ ଭାଙ୍ଗିକି ପଡିଛି ଯେ ତାକୁ ସଜ କରିବା ପାଇଁ କେହି ଆସୁନାହାଁନ୍ତି। ତେଣୁ ସେଠାରେ ପାଣି ଏମିତି ନାହିଁ ମାନେ ସବୁ ଚାଷବାସ କରିବା ପାଇଁ ହଇରାଣ କାରଣ ସମୟ ଟିକିଏ ଯେ ତଳି ପ ପକେଇବା ପାଇଁ ପାର ହେଇଗଲାଣି ନା ସେଥିପାଇଁ ଚାଷବାସ ଟିକେ ଏପାଳି ଡେରି ହେବ ଆଉ ନହେଲେ ଏତଳକୁ ରୁଆ ରୁଇ ଆରମ୍ଭ ହେଇଯାଇଥାଏ ତମର ସେପଟେ
ହଁ ଏ ପଟୁଆ ଧାନଚାଷ ହେ କରୁଛନ୍ତି ସ୍ଵର୍ଣ୍ଣ କରୁଛନ୍ତି କଳା ଚମ୍ପା ବାସୁମତୀ ହଁ ଆଉ ଗୋଟେ ର ହୁଁ। ଏମିତି କରୁଛନ୍ତି। ଆମର ଏପଟରେ ପାଣି ଯେହେତୁ ସୁବିଧା ଅଛି କଣ କହିଲ ବିଲ ରାଗ ହଉଚି ପାଣି ରହିଲା ଉଞ୍ଚାରେ ବିଲ ରହିଲା ତଳେ ଯେହେତୁ ପାଣି ସବୁବେଳେ ସପିସେଣ୍ଟ ମାନେ ସେ ଜାଗା ଟା ହିଁ ରହୁଛି ଓଦାଳିଆ ଓଦାଳିଆ ଯେହେତୁ ରହୁଛି ସେମାନେ ଆମର ଶୁଖିଲା ଧାନ ପକେଇଛନ୍ତି ଗୁରେ ଆଉ ଯୋଉ ଜାଗାରେ ଓଦା ମାନେ ଟିକେ ଇଏ ଅଛି ଗୁରେ ଗଜା କରିକି ପକେଇଛନ୍ତି। କେମିତି ଗଜେଇକିନା ଧାନ କଣ କେମିତି ବତୁରାନ୍ତି। ଉଁ ବତୁରେଇ ଦେଇଛୁ ବତୁରେଇ ଦେଇକିନା ତାକୁ କଣ କରୁଛୁ ନା ଅଖା ବସ୍ଥାରେ ପୁରେଇ ଦେଇଛୁ ନା ତାକୁ ରଖା ହେଇଛି ରଖିଲା ପରେ ତାକୁ ସେଠୁ ପାଣି ଟା ନିଗିଡିଲା ପରେ ଗରମ ପାଣି ଆମର ତିନି ଦି ତିନି ଥର ଖଣ୍ଡେ ପକା ହବ। ପକା ହେଲା ପରେ ତାକୁ ଦି ଦିନ ଛଡା ହେଇଯିବ ଉଁ ଗୋଟେ ଗୋଟେ ଦିନ ଛଡ଼ା ହେଲା ପରଠୁ ସେ ଟିକିଏ ଗଜାଳିଆ ହେଗଲାଠୁ ଆମର ଜରି ବସ୍ ଓଦା ଅଛି ସେ ଜରି ବସ୍ତାକୁ ତାକୁ ନଉଟେଇ ଦିଆହଉଛି। ନଉଟାଇ ଦେଲା ପରେ ସେ ତଳ ଉପରେ ହେଇଯାଉଛି ତଳ ଯୋଉ ଜିନିଷ ଯୋଉ ଉପରେ ଅଖାବସ୍ଥାରେ ଉପରେ ଯୋଉ ଧାନ ଟା ରହିଲା ସେଇଟା ତଳକୁ ପଳେଇଲା ତଳ ଯେହେତୁ ଆମର ଜରି ବସ୍ତାରେ ଦିଆ ହେଲା ସେଟା ତଳକୁ ପଳେଇବ ତଳକୁ ପଳେଇଲା ପରେ ଆମର ଉପରେ ତଳ ଧାନ ଟା ଉପରେ ରହିିଯିବ ଉପର ଧାନ ଟା ତଳକୁ ପଳେଇବ ଗଲାଠୁ ସେ ଗରମ ପାଣି ଆଉ ଟିକେ ଦେଇଦେଲେ ସେ ତଳ ଯୋଉ ଧାନ ଟା ଗଜା ହେଇନଥିବ ସେ ବି ଗଜା ଗଜା ବାହାରେ ତାପରେ ଗଜା ହେଲାଠୁ ନେଇକିନାଠୁ ବୁଣି ଦଉଛନ୍ତି। ବୁଣିଲା ପରେ ହଠୁ ଉଠୁଛି ଗଜା ହେଇକିନା ଯୋଉ ଗଜା ତ ଜୋରା ହେଇଯାଇଛି ହେଇଯାଇଛି ଜୋରା ନ ହେଇଥିବ ଏରା ଯା ହେଇକିନା ଉଠିବ ଗଛ ତାପରେ ତଳି ଇଏ ରୁ ମାରିବେ ଆମର ଲ କଡୁ ଆଠ ଦଶ ଜଣ କରିକିନା ତାକୁ ଲଗେଇକିନା ଲଗେଇ ଦିଆ ହଉଛି। ପାଣି ଯଦି ତ ଓଦାଳିଆ ରହୁଛି ଲଗେଇ ଦେଲା ପରେ ପାଣି ଟିକେ ଯ ଖରା ତ ସିଣ୍ଟ ହଉଛି ନା ଖରା ଟା ଯେମିତି ହଉଛି। ମାନେ ପାଣି ରହୁନି କିନ୍ତୁ ତଥାପି ଳିଆ ରହୁଛି ଯେହେତୁ ଆମର ଚାଳିଆ ରହୁଛି ପାଣି ଟା। ଆଉ ରଦାଳିଆ ରହୁଛି ଗଛ ରୁ ଲଗେଇ ସାରିଲା ପରେ ଟିକେ ଗଛ ବଢ। ହେଇ ଆସିଲା ଠୁ। ତାକୁ କଣ କରୁଛନ୍ତି ଖେଳି ଦେଇକିନା ବାଛୁଛନ୍ତି ଏଇ ହଁ ଆଛ ଆମ ଆମର ଘାସ ଘୁସି ଏଡା ସବୁ ବାଛି ଦଉଛନ୍ତି। ବାଛି ସାରିଲା ପରେ ତାକୁ ଆଡୁ କଣ କରୁଛନ୍ତି ସାର ଦଉଛନ୍ତି ସାର ଦେଲା ପରେ ଆ ଗଛ ତାର ହେଇକି ଧାନ ଯେତେବେଳେ ହଉଛି ହେଇ ସାରା ପରେ ତ ଆଜିକାଲି ଆଗରୁ କଣ ଆଗରୁ ହାତ କଟା ହଉଥିଲା ମଣିଷ କରୁଥିଲେ ମଣିଷ ସବୁ ଯାଇକିନା କାଟୁଥିଲେ। ଏ ତେଳକୁ ନଡା କଚା ଯିଏ ଯାହା ବିକିବାକୁ ଚାହିଁଲା କଚଡା ବି କରିବେ। ସେ ନଡ଼ଆ ବିକିଲା ଏମିତି କରନ୍ତି ଯଦି ନ ବିକିବେ ଆଣିକିନି ବେଙ୍ଗଳା କରନ୍ତି। କିନ୍ତୁ ଆଜିକାଲି କଣ ଆଜିକାଲି ସବୁ ମେସିନ ଦ୍ଵାରା ହେଇଗଲା। ମେସିନ ଆସିକିନା ସବୁ ଧାନ ହେଇସାରିଲେ ମେସିନ୍ ଆସିକିନା କାଟୁଛି। ଖାଲି ସେ କାଟିଦବ ଆମେ ନେଇ ଗାଡି ଇଏ କରିକି ଆଣି ଖଳାରେ ଶକେଇ ଦେଇକିନି ତାପ ଶଖେଇ ଦଉଛୁ ଟିକେ ଶକେଇ କିନାହେଲେ। ତାକୁ ନେଇକି ନା ହଁ ଆସିଲେ ବେପାରୀ କୁ ବିକୁଛୁ। ବିକୁଛୁ ଯେ ସବୁ ଧାନ ବିକା ହଉନି ବର୍ଷ ଯାକ ପୁଣି ଖାଇବା ପାଇଁ ପୁଣି ବସେଇ ହେଇକିନା ଆଡୁ କରାହଉଛି ଯେ ଯ ଆମର ତ ଜାଣିନୁ କଣ ନା ବସେଇ ଜାଣିନୁ। ଆମେ କଣ କରୁଛୁ ଧାନ ଦେଇ ଦେଇକି ଚାଉଳ ଆଣିଛୁ ଭଲି ଯେତିକି ଆମର ବର୍ଷା ଯାକ ପାଇଁ ତିନି କୁଇଣ୍ଟାଲଉ ଚାରି କୁଇଣ୍ଟାଲ କି ପାଞ୍ଚ କୁଇଣ୍ଟାଲ ଯେତିକି ଆମର ବର୍ଷକୁ ଯିବ। ଆମେ ସେତିକି ଧାନ। ଧାନ ର ଚାଉଳ ଆଣୁଛୁ ଆଉ ଅବଶିଷ୍ଟ ପଇସା ଆଣୁଛୁ ଭାରି। ଆଉ
ଏଠି ଧାନ ଦବା ପାଇଁ ବ୍ରଏଲର ସିଷ୍ଟମ ଅଛି। ମାନେ ସେମାନେ ଆସିବେ ଘରକୁ ହ୍ୟାଲୋ।
ହୁଁ ହୁଁ କୁମ।
ସେମାନେ ଆସିବେ ଘରକୁ ଆମର ଧାନ ଯେତେବେଳେ ଅମଳ ହବ କଣ ଆଜିକାଲି ତ ସେ ଯୋଉ ଟ୍ରାକ୍ଟରରେ ମଡେଇ ଦଉଛନ୍ତି ସେଇଟାରେ ହେଇଯାଉଛି ଆଉ ଲୋ କ ତ ଅ କେହି ପଡୁନାହାନ୍ତି ନା ସେଟା ହେଇଯାଉଛି ତାପରେ ବସ୍ତା କରିକି ନେଇଗଲେ ସେମାନେ ଆସିକି ଆମର ବ୍ରଏଲର ବାଲା। ଚାଉଳ କରିବା ପାଇଁ ସେମାନେ ଆସୁଛନ୍ତି। ସେମାନେ ଆସିି ନିଜେ ଘରୁ ନେଇ ଯାଉଛନ୍ତି। ଘରୁ ନେଇ ଯାଇକି ଚାଉଳ କରିକି ସିଏ କୁଣ୍ଡା ଟା ରଖିବେ। ଚାଉଳ ଟା ଆମକୁ ଦେବେ। ତେଣୁ ସେ କୁଣ୍ଡା ରଖିକି ଆଉ କେତେ ପଇସା ଆମକୁ ପଚାରିବେ ଯେ ପୁଣି ସେମାନେ ନେଲେ ପୁଣି ଆଣିକି ସେମାନେ ଘରେ ବି ଦେବେ। ତେଣୁ କୁଣ୍ଡା ଟା କେତେ କୁଣ୍ଡା ଟା ରଖିଲା ପରେ ଚାଉଳ ଆଉ ଧାନ ଏଇ ଯୋଉ ପଇସା ଟା କେତେ ଉ ସେି ନେବେ ବୋଲି ସେ କହିବେ ଯେତିକି ହେଲା ପଇସା ଆମେ ସେ ଅନୁସାରେ ଦବୁ ଆଉ। ମାନେ ଧର। ପାଞ୍ଚ କୁଇଣ୍ଟାଲ ଦେଇଥିବୁ ଧାନ। କିନ୍ତୁ ଅଢେଇ କୁଇଣ୍ଟାଲ ଖଣ୍ଡେ ଚାଉଳ ଦେବେ ସେମାନେ ଆଉ କୁଣ୍ଟା ଫୁଣ୍ଡା କାଢିକି ସେଥିରେ ପଇସା ନେଇକି ଅଢ଼େଇ କୁଇଣ୍ଟାଲ ଖଣ୍ଡେ ଚାଉଳ ଦେବେ ଆଉ ଆମର ଏଇ ସିଷ୍ଟମ ଏମିତି ତମର କେମିତି କଣ ନା ନିଜେ ବସା ଅ
ତମର ବସିବା ପାଇଁ ଆମର କଣ କହିଲ ଆମର ବସଉନି ଆମର ନିଜେ ହଁ କେବେ ବସେଇନୁ ଆମର ପକେଟ୍ ଚାଉଳ ନଉଛି ନା ଯୋଉ ସେ ପକେରୀ ଚାଉଳ ଆମର ସବୁ କିଣି ଆଣୁଛୁ ସେ ଧାନ ଦେଇଦଉଛୁ ଧାନ ଦେଲା ପକେଟ ଚାଳ ଆଣୁଚୁ ସେ ହେଠୁ। ଆଗରୁ ବସଉଥିଲେ ଏବେ ଆଉ କେହି ପ୍ରାୟ ବସଉନାହାନ୍ତି ସେ କାଁ ଭାଁ ବସଉଛନ୍ତି କିନ୍ତୁ ଆମର କେବେ ଶ କିିନୁ ଏରା ବସେଇବା ଆମର କିଣି ଆଣୁ ଚାଉଳ ଖାଇବା ଖାଇବା ପାଇଁ ବର୍ଷ ଯାକ ପାଇଁ କିଣି ଆଣୁ ଆଉ ଅବଶିଷ୍ଟ ପଇସା ଆଣୁ ଭାରି ଆଉ ଯେତେବେଳେ ଉ
ହ
ଆଜିିକାଲି ତ ବସେଇବା ପାଇଁ ଲୋକ ଆଜିକାଲି ତ ସବୁ ମୂଲିଆ ରଖ ରଖିଲେଣି ମାନେ ଲୋକ ଗୋଟେ ଗୋଟେ ଘରକା ରଖିଲେଣି ଯଦି ବସେଇ ଦଉଛନ୍ତି ଆ ଏବେ ମଣ୍ଡି ହେଇଗଲା